ଓ
କଣ କରୁଛନ୍ତି?
ଏ ବସିଥିଲି ଆଉ।
ଓହୋ। ଭଲ ଅଛନ୍ତି ଆପଣ?
ହଁ ଭଲ ଅଛି।
ଆଉ ଆପଣଙ୍କ ଆଡେ ଏବେ ହଁ ମୁଁ ବି ଭଲ ଅଛି। ଆଉ ଆପଣଙ୍କ ଆଡେ ପାଗ କେମିତି କଣ ଦେଇଛି?
ହୁଁ ଆଜି ତ ପାଗା ପୁରା ସାଂଘାତିକି ଆଉ। ତିନିଟା ବେଳୁ ଲାଗି ରହିଛି ବର୍ଷା ଯେ ଏପର୍ଯ୍ୟନ୍ତ ଏଇ ଏବେ ଛାଡୁଚି ଅଧଘଣ୍ଟା ହେଲା ଆଉ
ଓହଁ ଆମର ବି ଏପଟେ ଘଡଘଡି ସହିତ ବର୍ଷା ବହୁତ ଜୋର ହେଇଚି।
ହୁଁ। ହଁ ବହୁତ ଜୋର ପୁଣି ଘଡଘଡି ଜୋର ଚଡଚଡି ମାରୁଛି ନା ବର୍ଷା ପ୍ରବଳ ହେଇଛି। ଆଉ
ସେଥିପାଇଁ ବି ଟିକେ ନେଟୱାର୍କ ର ପ୍ରୋବ୍ଲେମ ବି ରହୁଛି।
ହଁ।
ଆପଣ ଆପଣଙ୍କର ମାନେ କଣ ଖାଇବା ପି ପିଇବା ସରିଲାଣି?
ହଁ ଖାଇବା ପିଇବା ତ ଆମର ତିନିଟା ବେଳୁ ସରିଲାଣି ନା।
ଓହୋ ନାଇଁ ଏଇ ଯୋଉ ସନ୍ଧ୍ୟାବେଳ ଖାଇବା କଥା ପଚାରୁଥିଲି।
ନାଇଁ ନା ଚାହା କରିନୁ କରିବି ଆଉ ଏ ସନ୍ଧ୍ୟା ସୂନ୍ଧି ଦେଇ ସାରିଲା ପରେ ଆଉ।
ଚା ଟା ମାନେ ଅଧିକାଂଶ ମାନେ ଘରେ ଚାହା ଟା ଦି ଟାଇମ ହିଁ ହଉଛି କାହାଙ୍କ ଘରେ ଅଧି ଅଧିକ ଥର ହଉଥିବ। ଆଉ ଦୁଇ ଟାଇମଠୁ କାହା ଘରେ କମ ହଉନି ଚାହା।
ଦି ଟାଇମ୍ ଚା।
ହଁ।
ହୁଁ।
ଆମ ଅଞ୍ଚଳ ମାନଙ୍କରେ ବୋଧେ ପ୍ରଧାନ ଖାଦ୍ୟ ଚାହା।
ହଁ ମାନେ ପ୍ରତିଦିନ ସକାଳେ ଆଉ ସନ୍ଧ୍ୟାରେ ଚାହାଟା ନିଶ୍ଚିନ୍ତ ଆଉ।
ହଁ ସେଇଥିପାଇଁ ତ କହିଲି ପ୍ରଧାନ ଖାଦ୍ୟ ହେଇଯିବ ବୋଧେ ଭାତ କୁ ଆଉ ଏ ରୁଟି କୁ ହଁ ବାଦ ଦେଲେ ଚାହା ହେଇଯିବ ଆଉ ଆପଣଙ୍କର ଆପଣଙ୍କର ଯୋଉ ଗୋଟେ ନଥାଏ କି ଆପଣଙ୍କ ଗୋଟେ ଯମ ଓଷା। ଯମ ଓଷା ସେଟା ମାନେ ଆପଣଙ୍କ ଆଡେ କେମିତି କଣ କରନ୍ତି।
ମାନେ ଯମା ଓଷା ସବୁ ଯୋଉ ପୁଅ ଝିଅ ମାନଙ୍କ ପାଇଁ ମାନସିକ କରିଥାନ୍ତି। ମାନସିକ କରିଥାନ୍ତି ଯେ ସେଇଟା ଯୋଉ ହୁଏ ପୁଷ ମାସର। ସରି ମାର୍ଗେଶ୍ୱର ମାସରେ। ହୋଇଥାଏ ଆଉ ସେ ଯେଉ ଯମ ଓଷା ମାନେ ସେ ଯୋଉ ପିଠା କରିବା ପାଇଁ ସେ ଓଷାର ଯୋଉ ପିଠା କରାଯାଏ ମଣ୍ଡା ପିଠା କି ସେ ମଣ୍ଡା ପିଠା ଯେଉଁ ଧାନ ପେଶେଇବା ଠାରୁ ଚାଉଳ କରିବା ପର୍ଯ୍ୟନ୍ତ କୁଣ୍ଡା ଆଉ ସେ ଯେଉଁ ଚାଉଳ ଧୁଆ ପାଣି। ଆଉ ଚାଉଳ ଯୋଉ ବାଟି ଥିବା ଯୋଉ ମାନେ କରି ଆଉ ଯୋଉଥିରେ ତିଆରି କରିିବ ସେ ଜାଗା ଯୋଗୀ ସବୁ ଏଖାଠି କରିକିନା ସେ ଓଷା ପାଖକୁ ନେଇକି ଯାଆନ୍ତି ଆଉ ଯେ ଯେତିକି ପିଠା କରିଥିବ ସବୁ ନେଇକି ଯିବ ମାନେ। ଘରେ କିଛି ଗୋଟେ ବି ପିଠା ରହିବନି କି କେହି ପିଠାକୁ ଅଇଁଠା ବି କରିବେନି ମାନେ ଛୁଆ ପିଲା ଯେମିତି କି ଗୋଟେ କିଏ କହିବ ମୁଁ ଗୋଟେ ଖାଇଦେବି ସେମିତି କରନ୍ତିନି।
ମାନେ ମାନେ ଚାଉଳ ମାନେ ପେସେଇବାଠୁ ଆରମ୍ଭ କରିକି ନା ଯେତିକି ସବୁ ସେ ଯୋଉ ଜାଗା ଗୁଡା ଆଉ ମାନେ ଯୋଉ ଯେତିକି ସାରା ପିଠା ବି ଯେତେ ପରିବାର ଲୋକଙ୍କ ପାଇଁ ବି କରାହବ ସେଇ ସବୁ ପିଠା ନେଇକି ସେଠି
ପିଠା ନେଇ ହଁ ସବୁ ପିଠା ନେଇକି ତାପରେ ହିସାବରେ ଯୋଉଁ ନଡିଆ କଦଳୀ ଆଉ ଉଖୁଡା ଆଉ ଯେ ସେଉ କୋଳି ଯାହା ଯିଏ ନେଇପାରିବ।
ହ।
ସେ ସବୁ ନେଇକିନା ଆଉ ସନ୍ଧ୍ୟା ହେଲେ ସେ ପୂଜା କରି ପହଁରା ବି ସେ ପୂଜ ଗୋଟେ ବିଶେଷ ଯୋଜନା ଫଳମୂଳକୁ ଆଉ ପହଁରା ବି ଲାଗେ। ଆଉ ହଁ ପହଁରା ଗୋଟେ ଗା ତ କରନ୍ତି ନା ମାନେ ଗୋ ଗୋଟେ ଗାତ କରନ୍ତି ନା ଗୋଟେ ପଟେ ଖାଲି ଫଳମୂଳ ପରିବା ଯୋଉ ଗୋଟେ ପୋସନ୍ତି। ଆଉ ଗୋଟେ। ପଟେ ସେ ଯୋଉ ପହଁରାକୁ ନେଇକି ପୁରାନ୍ତି ନୂଆ ପହଁରା ଯୋଉଟା ରେ କି ଝାଡ଼ୁ ହେଇନଥିବ ଆଉ। ସେ ପହଁରା ଟାକୁ ନେଇକିନା ସମସ୍ତେ ସମସ୍ତେ ନିଅନ୍ତି। ସେଟା ଗୋଟେ ପଟେ ମାନେ ସେ ପୂଜାରେ ସେଟା ଲାଗେ।
ମୁଁ ଏଠି ନୂଆ ମାନେ। କିଛି ଜାଣିବାକୁ ପାରିଲି କିନ୍ତୁ ପହଁରା ଲାଗେ ବୋଲି ମୁଁ ବି ଜାଣିନଥିଲି।
ହଁ ନାଇଁ ଆମର ଏପଟେ ନିଅନ୍ତି ପହଁରା। ସେ ଯୋଉ ବଜ୍ରମୂଳି ପହଁରା ତ ହୁଁ ବଜ୍ରମୂଳି ପହଁରା। ସେଇ ଯୋଉ ତାକୁ ନିଅନ୍ତି ଆମ ଆଡେ ନିଅନ୍ତି। ତାପରେ ସେଠି ଯୋଉ ପୂଜା କରନ୍ତି ବହି ପଢନ୍ତି ଆଉ ତାପରେ ଭୋଗ। ଠାକୁରଙ୍କୁ ଲଗେଇକି ଆଉ ଯିଏ। ପିଠା ନେଇଥିବ ଲୋକଙ୍କ ମଧ୍ୟରେ କିଛି ବାଣ୍ଟା ବୁଣ୍ଟି କରିକି ଆଉ ପୁଣି ଘରକୁ ଆଣି କି। ଆସନ୍ତି ଆଉ ପରିବାର ଖାଇବା ପାଇଁ ଆଉ। ହଁ ଦେଖନ୍ତି ସମସ୍ତେ ଓଷା ଯୋଉମାନେ କରନ୍ତି।
ମାନେ ସେମିତି କିଛି ନିୟମ ନାହିଁ କି ଯେ ଯି କି ଓଷା ମାନେ କେବଳ ଖାଲି ଓଷା କ
ଓଷା ଯେ ପୁରା ତିନି ଛକିଆରେ ସେ ଓଷା ହବ। ଚାରି ଛକିଆ ଚାରି ଛକିଆରେ ହଁ ଛକ ଜାଗାରେ ମାନେ। ଯୋଉଠି ଚାରିଟା ବାଟ ଥିବ ମାନେ ସେ ପ ଯୋଉ ପୂର୍ବ ପଶ୍ଚିମ, ଉତ୍ତର, ଦକ୍ଷିଣ ଜେମତୀ ଚାରିଟା ବାଟ ଥିବ ସେଇ ଜାଗାଟାରେ। ସେଠି ଯାଇକି ନା ସେଇ ଯମ ଓଷା କରାଯାଏ ଆଉ।
ମାନେ ଏଟା କଣ ପୁଅଙ୍କର ଦୀର୍ଘାୟୁ ପାଇଁ ବୋଧେ ହୋଇଥାଏ ଏ ଓଷା।
ଥିବ ନା ଆଉ କିଏ। ପୁଅ ପାଇଁ ଏମିତି ମାଂସିକ ଯାହାର ମାନେ ଯାହା ମନରେ ଯାହା ଥିବ ସିଏ ସେଥିପାଇଁ କରିଥାନ୍ତି।
ତାହେଲେ ଭଲ ଆଉ ଏମିତି ଗୋଟେ ବି ବିଧି ଅଛି। ଆମ ଆଡେ ବି ସେମିତି। କରନ୍ତି ଆଉ ଏଡେ କଣ କହନ୍ତି କଦଳୀ ଗଛ ନିଅନ୍ତି କି?
ନା କ ଜାଣିନି ଆମ ଆଡେ ନାହିଁ ସେମିତି କଦଳୀ ଗଛ।
କଦଳୀ ଗଛ ନା କଣ ଏମିତି ନିଅନ୍ତି ବି‌।
ହୁଁ ହେ
ଶୁଣିଥିଲି ହେଲେ ସେତେ ବି ମୁଁ ଇଏ ମାନେ କହିପାରୁନି ଦୃଢତା। ତା ର ସହିତ କହିପାରୁରନି। କିନ୍ତୁ ଶୁଣିଥିଲି ପହଁରା କଥା ମ ମାନେ ଶୁଣି ନଥିଲି ଆଜି ଉଁ। ପ୍ରଥମ ଥର ପାଇଁ ଶୁଣିଲି ପହଁରା ବି ମାନେ ଗୋଟେ ପଟେ ଗାତ ଖୋଳା ହେଇକି ପୋତା ହବ ବୋଲି ବି। ମୁଁ ଜାଣେନି ମୁଁ ଭାବେ ବୋଧେ ଏମତି ଯେମିତି ଓଷାରେ ହଁ ମୁ ମୁଁ ଭାବେ କିି ଯେମତି ସବୁ ଓଷା ଓଷାରେ ଯେମତି ଜାଗା ଗୁଡାରେ ର ରଖାଯାଏ ଭୋଗ ତ ଶେଷରେ ପାଣି ଛଡେଇ ଦିଅନ୍ତି ସେମିତି ବୋଲି କିନ୍ତୁ ପ୍ରଥମ ଥର ଜାଣଲି କି ନାହିଁ।
ଭଲ ଖୁବ ମାନେ ଭଲ କଥା ଟିଏ କଣ କହିଲ ମାନେ ଯୋଉ। ଫଳକୁ ପୂରେଇଥାନ୍ତି ଯୋଉ ଗାତଟାରେ ଯେମିତି ପୂଜା ସରିବ ମାନେ ସମସ୍ତେ ଫଳ। ନିଅନ୍ତି ନାଁ ଯେମିତି ପୂଜା ସରିବ ଛୁଆ ପିଲା କଣ କରିବେ ହା ହାତ ପୁରେଇକି ସେଇ ମାନେ ସେଇ ଗାତଟାରୁ ସବୁ ଫଳ ଆଣନ୍ତି। ସେଇଟା ଆହୁରି ଉ ମଜା ଲାଗେ ସେଇଟା ଗୋଟେ ଆହୁରି ମଜା ଲାଗେ। କାରଣ କିନ୍ତୁ ସେଇ ଭୋଗ ସେଟା ଭୋଗ। ପାହାଡି ଲାଗିବ ନା ସେଟା ଭୋଗ ଅଲରେଡି ଗୋଟା ଭୋଗ ଠାକୁରଙ୍କ ଟି ସେଟା ଲାଗିଗଲା। ଲାଗିଗଲା ମାନେ ଛୁଆ ମାଡ଼ଗଳ ହେଇକିନା ମାନେ ଯୋଉ। କିଏ କେତେଟା ନେଇ ପାରୁଛି ସେମିତି ଆଉ ହଁ ସେମତି ଆଉ ସେଇଟାକୁ ବହୁତ ସେ ଓଷାରେ।
ତାହେଲେ ଭଲ ମାନେ ସେମିତି ଗୋଟେ ବି ଓ ଭଲସେ ଓଷା କରାହଉଚି ଆମର। ଏପଟେ ଯେମିତି କି ମାନେ କୁଆଁର ପୂର୍ଣ୍ଣିମା ଟା ଯେମିତି ଗୋଟେ ଗୋଟେ ଜଣ ଜଣଙ୍କ ଅଞ୍ଚଳରେ ଥାଏ। କି ଝିଅମାନେ ଏଁ ଗୋଟେ ଗୋଟେ ଅଞ୍ଚଳରେ ଥାଏ ତାଙ୍କର ସେଠି କଣ ର ପୁରା ରାତି ରାତ୍ରି ରାତିସାରା ସେ ଖେଳିବେ, ମଜାମସ୍ତି କରନ୍ତି ରାତି ରାତିସାରା ସେ ପୁ-ପୁଚି ଖେଳନ୍ତି, ଏଡି ପୁଣି ଯୋଉ ନାଚ ଗୀତ କରନ୍ତି ମାନେ ଅଲଗା ଅଞ୍ଚଳ ଆଡେ, ଆଉ ତାଙ୍କ ଙ୍କର ବି କେବଳ ସେମାନେ ସାତ ଦିନ ହିଁ କେବଳ ସେ ବା ମାନେ ବାର ରନ୍ତି, ଆଉ ମାସକ ଯାଙ୍କ ମାନେ ସାତ ଦିନି ଛାଡିଦେଲେ ଆଉ ଯେତିକି ଦିନ ରହିଲା, ସେତିକି ଦିନି ସେ ଆଇଁଷ ବି ଖାଆନ୍ତି। କେବଳ ସାତ ଦିନି ପାଳନ୍ତି ଆଉ ଯୋଉ ଦିନ କୁମାରପୂର୍ଣ୍ଣିମା ସେଇଦିନ ସେ ଦିନସାରା କାଷ୍ଟା ରୁହନ୍ତି ଆଉ ରାତିରେ, ରାତିରେ ଆଉ ଶୁହନ୍ତିନି, ଖେଳନ୍ତି ମାନେ ଅଲଗା ଅଞ୍ଚଳରେ ଯୋଉ ଗୋଟେ ଗୋଟେ ଅଞ୍ଚଳରେ ଆଉ ଆମ ଆମ ଏପଡ ଅଞ୍ଚଳରେ କଣ ନା ଆମର ହୁଁ ଆମର ଏପଟେ ମାସକ ସାରା ଆଇଁଷ ଛାଡିବ, ପନ୍ଦର ଦିନଠୁ କଳସ ବସେଇବ, ଆଉ ସାତ ଦିନଠୁ ଠୁ କି ଏକୋଇଶି ଦିନଠୁ ବି ବସେଇଲେ ଚଳିବ। ସାତ ଦିନ ଯେବେ ହବ ସେବେ ନଡିଆ ନଡିଆ ଆଉ ଅ କୁହନ୍ତି ଯଦି ବି ପଇଡ଼ ଯାହା ପାଖରେ ଥିବ ଯିଏ ଯାହା ବସିବାକୁ ଚାହିଁ ଚାହିଁବ ବି ଯଦି ଖାଲି କଳସ ନ ବସେଇକିନା ସେ ବସେଇ ପାରିବ, ହେଲେ ନଡିଆ ବସେଇବ ସା ଆଉ ଯୋଉ ଦିଅନ୍ତି ଆମ୍ବ ପତ୍ର ଯୋଉ ଅ ଆମ୍ବ ପତ୍ର ର ଯୋଉ ଅ ଆମ୍ବର ଯୋଉ ଅଗ ଇଏ ଭାଗଟା ଥିବ ସେଇଟାକୁ କଳ କରି ଦିଅନ୍ତି, ଆଉ ଦିଅନ୍ତି କଣ ନାଲି ଛିଟ ହୁଁ। ନାଲି ଛିଟ ବି ଘୋଡାନ୍ତିି ସେଇ କଳସରେ। ନାଲି ଛିଟ ଗୋଳେଇକି ତାପରେ ଯେତେବେଳେ ଭାଟ ଥାଉ ମାନେ ମାଙ୍କୁ ବା ସେ ଯୋଉ ପୂଜା କରନ୍ତି
ହଁ।
ସେତେବେଳେ ସେ କଳସରେ ବି ମାନେ ସବୁ କଳ ମାନେ ମାଆଙ୍କୁ ବି ସିନ୍ଦୁର ଲଗେଇବେ ଯେତେଥର ବା ଅର୍ଘ ଦେବେ ସେଇ କଳସ ଗୁଡାରେ ବି ସିନ୍ଦୂର ଲଗେଇକି ଅର୍ଘ ଦେବେ, ସେତିକି ଥିଲା। ଏମତି ଅଛି। ଆଉ ସେଇ କୁମାର ପୂର୍ଣ୍ଣିମା ଦିନ ହିଁ ଆମର ଯୋଉ ଥାଆନ୍ତି ତ କାଷ୍ଟା ଥାଆନ୍ତି
ହଁ।
ଉପବାସ କରିଥାନ୍ତି, ନିର୍ଜଳା ଉପବାସ। ପୁଣି ଯେତେବେଳେ ଚାନ୍ଦ ଆସନ୍ତି, ସେତେବେଳେ କୁହନ୍ତି ସବୁବେଳେ ଯୋଉ ପୂର୍ଣ୍ଣିମାରେ ଚାନ୍ଦ ଚାନ୍ଦ ଟିକେ ଜଲ୍ଦି ଆସିଯାଏ। କିନ୍ତୁ କୁମାର ପୂର୍ଣ୍ଣିମାରେ କୁହନ୍ତି ଘଡି ମାରି ମାରି ଚାନ୍ଦ ଆସେ।
ହଁ ହଁ।
ସେଦିନ ଘଡି ମା ମାରିକି ଚାନ୍ଦ ଆସେ, ମାନେ ପୁରା ଲେଟ୍ ବହୁତ ସୋଉଟ୍ ମାନେ ଟାଇମ ଲଗେଇ ଦିଏ ଆସିବା ପାଇଁ ଆଉ। ହଁ ତାପରେ ଯେତେ ମାନେ ଚାନ୍ଦ ଦେଖ ଦେଖା ଦେବେ ମାନେ ତାପରେ ଆମର ଯୋଉ ଥିବ ବହି କୁମାରପୂର୍ଣ୍ଣିମାର ଯୋଉ ବହି ସେଟାକୁ ସେ ସେତେଥର ଅ ପାଠ କରନ୍ତି, ତା ଭିତରେ ଯୋଉ ଭୋଗ ସବୁ ଆଣିଥିବେ ଯୋଉ କାକେରା ଆଉ ଫଳମୂଳ, ଖଇ ଏସବୁକୁ
ତାପରେ କୁଆଁରପୂର୍ଣ୍ଣିମାରେ ବି ଭଲ ଗୋଟେ ଯୋଉ କଥାଟେ ନାଇଁ କି, ମାନେ ଖଇ ଦେ ଦ ପାଟି ପାଟିରେ ସଳୀସ ଚୁଆଁ ହବନି ବୋଲି ଖଇ ପାଟିରେ ଫୁ ପୁରେଇକିନା ଜହ୍ନକୁ ସାତ ଥର ଫୁଙ୍କନ୍ତି।
ହଁ ହଁ। ସେଟା ବି ଅଛି, ଆଉ ଯୋଉମାନଙ୍କର କୁମାରପୂର୍ଣ୍ଣିମା କରିଥିବେ, ସେଦିନ ତ ତାଙ୍କର ମାନେ କୁହନ୍ତି ଉପବାସ ହେଲେ କି ବ୍ରତ କଲେ ଭୋକ ଲାଗେ କି କିନ୍ତୁ କୁମାର ପୂର୍ଣ୍ଣିମାରେ ତମେ ନିର୍ଜଳ ଖାଇକି ଲାଗିଲେ କିଛି ବି ଲାଗିବନି।
କିଛି ବି ଲାଗେନା କାରଣ ସେଟା ଗୋଟେ ମାନେ ଖୁସି ମାନେ ଏଇ ଏଇ ହବ ଚାନ୍ଦ ଆ ଆସିବ, ଆମେ ଯୋଉ ଝିଅମାନେ ନୂଆ ଡ୍ରେସ୍ ପିନ୍ଧିବୁ କି ସଜ ହବୁ କି ସାଙ୍ଗ ମାନଙ୍କ ସହିତ ବୁଲିବୁ ଏଇଟା ମୋର ବହୁତ ମଜା ଲାଗେ।
ମଜା ଲାଗେ ଆଉ ସେଟା ଯଦି ଯେତେବେଳେ କଳସ ବି ନିଅନ୍ତି ମାନେ ଏଠୁ ଯେତେବେଳେ ଭଗବାନଙ୍କୁ ପୂଜା କରିଥାନ୍ତି କରି ସାରନ୍ତିଣି ସେ ତାପରେ ନିଅନ୍ତି କି କଳସକୁ ସବୁ ପୋଖରୀକୁ ନିଅନ୍ତି। ଆମ ଅଞ୍ଚଳରେ ପୋଖରୀକୁ ନିଅନ୍ତି ଯାହାର ନଦୀ ଥିବ ସେ ନଦୀକୁ ପୋଖରୀକୁ ନିଅନ୍ତି। ହଁ ଯୋଉ ଅଞ୍ଚଳ ଯାହା ଅଛି। ନଦୀ କିି ନିଅନ୍ତି। ତ ସେଠି ବି ଚାନ୍ଦ ଆଉ ମାନେ ଚାନ୍ଦକୁ ପୂଜା କରନ୍ତି। ଆଉ ତା ସହିତ ଯୋଉ ଭଗବାନଙ୍କୁ ନେଇଥିବେ ତାଙ୍କୁ ବି ପୂଜା କରିବେ। ପୂଜା କରି ସାରିଲା ପରେ କୁହନ୍ତି ଯାହା କଣ ଗୋଟେ ସେଠି ବି ଖେଳ ହୁଏ। ଖେଳ ପରିକା ମାନେ ଭୋଗ ଟା ଖାଇକି ହା ଭାତଟା ମାନେ ଯେତେବେଳେ ପୂଜା କରନ୍ତି। ଭୋଗ ଖାଇକି ହାତ ଏମିତି ଅଣ୍ଡାଳି ଆଣନ୍ତି ଯାହା ଭାଗ୍ୟରେ ଯାହା ପଡେ ଗେଣ୍ଡା କୁହନ୍ତି କି? ଗେଣ୍ଡା ଶାମୁଖା ଯାହା ଭାଗ୍ୟରେ ଯାହା ପଡେ। ସେମିତି ଅଣ୍ଡାଳି ଆଣନ୍ତି। କାହା ଭାଗ୍ୟରେ ଗୋଡି କାହା ଭାଗ୍ୟରେ ପ ପଥର, କାହା ପାଖରେ ଗେଣ୍ଡା, କାହା ପାଖରେ ଶାମୁକା, ଏଇ ସବୁ କିଛି ନା କିଛି ଆସେ।
ମଜା କଥା ଟିକେ ତାହେଲେ ଆଉ।
ହଁ।
ହୁଁ ହୁଁ ହୁଁ।
ଅହ ହଉ ତାହେଲେ ମୁଁ ପରେ ଟିକେ ପରେ କଥା ହଉଛି ନା ଆପଣଙ୍କର କିଛି ଅ ମାନେ ଆପଣଙ୍କର କିଛି ଅସୁବିଧା ହଉନି ମୁଁ କହିଲି ଟିକେ ସମୟ ପରେ ମୁଁ କଲ୍ କରୁଛି।
ହଉ ଠିକ୍ ଅଛି ତାହେଲେ ହଉ ଠିକ୍ ଅଛି।